ହାଲୋ। ହଁ ବୁଝିଲ ଆଉ ସେ ଯୋଉ କହୁଚି ନୁହଁ ମାନେ ବର୍ଷା ଏତେ ଜୋର ଛାଟୁଥାଏ ପୁରା ଗୋଡ଼ି ମାଇଲା ଭଳିଆ ମୁହରେ ଟାଟାଏ କିନା ବ
ହଁ ମ କଣ ବର୍ଷା ପ କେଇବ ଯଦି ଗାଡ଼ି ନେଇକି ଯାଉଥୁବୁ ତ କହିବୁ କିଥେ ମାରୁଚି କି ପଥର ମଥର।
ଉଁ ବୁଝି ପାରୁଥୁବୁ ଆଉ ମାନେ ଏତିକି ଜୋର ଛାଟୁଥାଏ ଫୁଣି ତୁ ଅଶୀ ସ୍ପିଡରେ ପ ଅଶି ପଚୋସ୍ତରୀ ସତୁରୀ ଏମତି କାଟିକି ଯିବୁ ମାନେ ସ୍ପିଡରେ ମାନେ ଭାରି ଜୋର କା ଟୁଥୁବ ହେଲା ମୁଣ୍ଡ ଖରାପ ହେଇଯାଉଥୁବ ତାପରେ ଫୁଣି ଏଁ ମାନେ କଁ କନି ଯୋଉ ପଟେ କଲେଜଟା ଅଛି ସେପଟେ ହଉ ଚି କହନି ସେପଟେ ନାହିଁ ଜେରକ୍ସ ଦୋକାନ ତତେ ନାଁ ତା ରାସ୍ତା କ୍ରସ ହେଲେ ତା ସାମ୍ନାଟା ତା ସାମନା ପଟଟା ସମ୍ ପାଁଶ ମିଟର ଦୂରରେ ତା ସାମ୍ନାଟାକୁ ଅଛି ସାମ୍ନା ପଟଟା ମାନେ ତୁ ତୁ ବୁଲିକି ଯିବୁ ନହେଲେ ଯଦି ସଟକଟ୍ ବୁଲିକି ଗଲୁ ଗୋଟେ କିଲୋମିଟର। ଯଦି ସିଏ ତାନେ ଗାଡ଼ି ଥୋଇକି ଏ ପଟେ ଗାଡ଼ି ତ ଉଠିବନେଇ। ଏ ନେଲେ ବି ଉଠେଇ ପାରିବୁନଉ ସାଇଡରେ ହାଇବା ଆସୁଚନ୍ତି ଦବ ଖସି ଫୁଟେଇ।
ହୁଁ।
ହେଲା ତୁ ସ୍ ମାନେ ଏପଟ ସାଇଡରେ ଗାଡ଼ି ଥୋଇକି ଲକ୍ କରିକି ଯିବୁ ସେ ପଟୁକୁ ଆଉ ରାସ୍ତା ପାର ହେଇକି ଆଉ ମୁଁ ପୁରା ଗନି ଗାଡିଟାକୁ ଏପଟ ପୁରା ସାଇଟରେ ଥୋଇଦେନି ଲକ୍ କରିଦେଇକି ଥୋଇ ଦେଇକି ଇ ହେଟେ ହେଲମେଟ ରଖିଦେଇକି ଗନି ହଉଚି ସେପଟକୁ ହେଲା। ଓଟେ ଫାଷ୍ଟ ରାସ୍ତା ପାର ମା ଏପଟର ଫାଷ୍ଟରେ ସିଏ ଡବଲ ରୋଡ୍‌ଟା। ଗୋଟେ ରୋଡ ପାର ହେଇଯାଇଛି ମାନେ ମଝିଟା ଯୋଉ କନ୍ୟାର ଗଛ ଗଛ ଲାଗିଥିବ କି ଗଛ ସାଇଡ୍ ମାନେ ବାହାରୁଛି ସାଇଁ କିନା । ମ ମୁଣ୍ଡ ଖରାପ ମୁଣ୍ଡ ଖରାପ ହେଇଗଲା। ମାନେ ମୁଁ ଅନଉଛି ଗାଡି ଆସିଛି କିନାଇ ମୁଁ ବାହାର କରୁଛି ଭାଡୁଙ୍ଗିନା ଗଲା ସେ ହାଇବା।
ନା ଦେଖିକି ନହେଲେ ଚାପି ଦବ କେ ଦେ ସେଟ ତାଙ୍କର କିଛି ନାହିଁ।
ମୁଁ କଣ ହେଇଗଲା। କିଛି ସମୟ ରହିବନି ଦି ମିନିଟ୍ ଭଳିଆ ରହିଗଲି। ଦିଇ ମିିନଟ୍ ଆ ରହିଗଲି। ହେ ଦି ମିିନଟ୍ ପୁରା ରହିଗଲି ଟୋଟାଲ। ହେ କଣ ବେ ହେଲା ବେ। ପୁଣି ମାନେ ତା ଯୋଉ ଚକା ପଖା ର ଯୋଉ ପାଣି ଗୁରା। ତାପ ପାଉଡର ହେଇକି ଉଡୁଛି ଆରେ ମୁଁ କହିଲି କି ଆଉ ଗଲା କି ଆଉ ଗୋଟେ ମାନେ ଯାଦୁ ଫାଜୁ କରିଦେଲା କି ମୁଣ୍ଡ କଣ ହେଇଲା। ହ ଝାଇ ହେଇଗଲା ଭାଇ ହାଙ୍ଗ ହେଇଗଲା ମୋ ବୁଝିଲୁ ଗଲା ତାପରେ ଠୁ ଦେଖି ପୁରା। ପ ଦେଖିନି ପୁରା ପୁରା ଫାଙ୍କା ହେଲା ହେଲା। ପୁରା ଗାଡି ଫାଙ୍କାହେଲା ଗଲି ଯାଇ। ହନି ତାପରେ ଆଇଲା ବେଳେ ପୁଣି ମାନେ ଏପଟ ରାସ୍ତା ଟା ପାର ହେଇ ଗନି। ସେପଟ ଯୋଉ ଯୋଉଟା ଫାଷ୍ଟ ଆସିନି ସେପଟଟା ପୁଣି ସେଇ ଭ ହବ ବୋଲି ପୁଣି ପାଞ୍ଚ ମିନିଟ୍ ରହିଲି। ଫାଙ୍କା ହେଇଗଲା ହାଇବା ଯାଉଛି ପୁରା ହାଇବା ପୁରା ତ ଧୂଆଁ କରିଦଉଛି ଯା କରୁଛି।
ହ ସେ ଅନଉ ନାହାଁନ୍ତି।
ତାପରେ ସେ ଯୋଉ ତାପରେ ସେ ଯୋଉ ଆନ୍ଧ୍ରା ଟ୍ରକ ଗୁରା ଯାଉଛି ବଡ ବଡ ବସ୍ ଗୁରା ଯାଉଛି। କିନ୍ତୁ ବାବା ଆସିଛି।
ଆନ୍ଧ୍ରା ଡଗର ଏଇା କିଛି ନାହିଁ। ହଁ ସେ ବାଡେଇ ଦେବେ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ